ହଁ ଆଜ୍ଞା।
ଏଇ ବସିଛି ଯେ ଆଉ ତମେ?
ମୁଁ ଏଇଠି ବସିଛି ଆଉ।
କୋଉଠି ପଡିଆାର ନା କୋଉଠି?
ନାଇଁ ମ ଖୁଡିଙ୍କ ଘରେ।
ଓହୋଃ ଆଉ ବର୍ଷା ବର୍ଷା ହଉଛି ନା ଆଉ?
ନାଇଁ ନାଇଁ ହେଇନି।
ହଁ। ପାଗ ଠିକ୍।
ହଁ ପାଗ ଠିକ ଠାକ୍ ଅଛି।
ଆଉ କଣ ଖାନା ପିନା ଆଜି।
ଆଜି ଭାଇ ପ୍ରଜେକ୍ଟ ଆମର ଚାଲିଥିଲା, ସକାଳେ କଣ ପ୍ରଜେକ୍ଟ ପ୍ରାକ୍ଟିକାଲ ସେଇଟା କରିକି ତାପରେ ଚକ୍ର ଅଡରେ ଏଇନା ଜଷ୍ଟ ଆସିଲି ଭାଇ ଜମକ ଯୋଉ ଘର ପ୍ରତିଷ୍ଠା ଥିଲା ତ।
ସେ ନା ଅନଙ୍କ ଆସିଲେ।
ଚକ୍ର ଗଡ଼ ଯାଇଥିଲ ଚକ୍ର ଗଡ଼ ଯାଇଥିଲ, ଏତେ ବାଟ।
ହଁ ଦଶ କିଲୋମିଟର ପନ୍ଦର କିଲୋମିଟର। ଏଇନା ଜଷ୍ଟ ଆସିଲେ।
ସାଙ୍ଗ ସାଥୀ।
ଏଇଯେ ନାଇଁ ମୋ ଏ ମୋ ଦିଦିଙ୍କର ସାଙ୍ଗଟେ ସେ ଆସୁଥିଲେ ଦିଦିଙ୍କ ସାଙ୍ଗ ଯେ ସେ ଆସିଥିଲେ ସେ କହିଲେ ଆସ ଯେ ସେ ସେଇଥି ପାଇଁ ଆମେ ଯାଇଥିଲୁ ଆଉ ତାଙ୍କରି ଘର ପ୍ରତିଷ୍ଠା ଦିନ।
ଓହୋ ତା ଦିଦି ଏଗା ସବୁ ମିଶିକି ଯାଇଥିଲ ଆଉ ।
ନାଇଁ ଦିଦିହଗା ଆସିନଥିଲେ ଦିଦିହଗା ଆସିନଥିଲେ ବୋଲି ଆମେ ଗଲୁ। ଦିଦି ହଗା ମୁଁ ଯାଇନଥାନ୍ତି ବଉ ର ବୋଉଙ୍କର ମୋର ଯାଇନଥା ନ୍ତୀ । ଆଉ ଦିଦି ଗା ଭୁବନେଶ୍ୱରେ ଅଛନ୍ତି ଆଉ ଦିଦିଙ୍କର ଏକ୍ଜାମ ଚାଲିଛି ବୋଲି ସେଇଥିାଇଁ । ବୋଉ ର ମୋର
ଓହୋ, ଆଉ କଣ ଖାଇଥିଲ।
ଆଉ ଖାଇଥିଲୁ ତ ଭୋଜି ଖାଇଥିଲ ଏଇନା ଆସିଲୁ ତ ତାଙ୍କ ସରିଲା ଯେ ଭୋଜି ଖାଇକି ଆସିଲୁ।
ଓ ହୋ
ହୁଁ
ଆଉ ସବୁ ଭଲ ।
ହଁ ଭାଇ ଭଲ ହେଇଚନି ।
ଆଉ କେବେ ଆସୁଛ ଆମ ଆଡ଼େ ।
ଓଁ କଣ କହିଲ ବଡମ୍ବା ଆସିବ।
ଯବେ ଆସୁଛ। । ବୁଲାବୁଲି କରିବାକୁ ମ ମୁଁ କହିଲି ବୁଲାବୁଲି କରିବାକୁ କେବେ ଆ । ଶ ତ ବଡ଼ ପାଡେ
ବଡମ୍ବା ଆଡେ ଯିବେ ଆଜି ଯାଇଥାନ୍ତି ଆଜି ଯାଇଥାନ୍ତି ଯେ ତମେ ବ୍ରିଜ ଆଡେ ବ୍ରିଜ ଆଡେ ଆଜି ଯାଇଥାନ୍ତ ଯେ ଆଜି ମୋର ଇଆଡ଼େ କାମ ପଡିଲା ତ ଯାଇଥିଲେ ଭାରି ଆଉ।
କାମ ନଥିଲେ ଆସିଥାନ୍ତ ଆଉ।
ହଁ, ଆଉ ତମେ କଣ ଖାଇଛ?
ମୁଁ ଏଇ ଖାଇଥିଲି ଭାତ ଡାଲି ଆଉ କଲର ଚିପସ ଆଳୁ ଭଜା। ଆଉ ମିକ୍ସଚର ଆଉ।
ଆଉ ତମ ଦେହ ଭଲ ଅଛି।
ହଁ ଭଲ ଅଛି ଏବେ।
ତମର ତ ପଢା ସରିଲାଣି ନା ଭାଇ ଏଇ ଯୋଉ ପଢା ଗୁ୍ରା ଅଛି ତମେ ପ୍ଲସ୍ ପ୍ଲସ୍ ଥ୍ରୀ ଫାଷ୍ଟ ଏଅର କଲ ନା ନାଇଁ?
ହୁଁ
ହଁ
ଫାଷ୍ଟ ସେମିଷ୍ଟର ଦେଇଛି ପା।
ହଁ ହଁ
ମୋର ଇଚ୍ଛା ନଥିଲା ମୁଳୁରୁ କରିବାକୁ ମୋ ନାନୀ ନୂଆ କଲେଜରେ ଲେକ୍ଚର ଅଛି ତ
ହଁ ପଢିବା ହଁ ପଢିଲେ କିଛି ନା ତଥାପି ଆମ ତମେ କେତେ ବର୍ଷ ବଡ ତିନିଦି ବର୍ଷ ଖଣ୍ଡେ ହବ?
ମୋର ଏବ ବର୍ଷ ପ୍ଲସ ଥ୍ରୀ ହେଇଥିଲେ ମୋର ଏବ ବର୍ଷ ସରିଥାନ୍ତା।
ସରିଥାନ୍ତା ଆମର ଫାଇନାଲ ହେଲା ମାନେ ତିନି ତିନି ବର୍ଷ ଆଉ।
ହଁ ଏବେ ଯୋଉ ରେଜଲ୍ଟ ବାହାରିଲାନି କି?
ହୁଁ
ହୁଁ ସେଇ ରେଜଲ୍ଟ ରେ ମୋର ବାହାରିଥାନ୍ତା ମୁଁ ଯଦି କରିଥାନ୍ତା ମିଶିକି।
ଓ ହୋ ହଉ ତିନି ବର୍ଷ
ତମଠୁ ବର୍ଷେ ଖଣ୍ଡେ ବଡ ହେବ ବର୍ଷେ ହଁ ବର୍ଷେ ଉପର ହଁ ତମର ସେକେଣ୍ଡ ଏୟର ଏବେ ହେଲା ନା ଥଡେ ଫାଇନଲ ଇୟର ହେଲା?
ଫାଇନାଲ ହେଲା।
ତା ହେଲେ ଗୋଟେ ବର୍ଷ।
ହଁ ତମେ ବଡ଼ମ୍ବାରେ ପଢୁଥିଲ?
ମୁଁ ପ୍ଲସ ଟୁ ବଡମ୍ବା ରେ କରିଥିଲି ଏବେ ପ୍ଲସ ଥ୍ରୀ କରିୁଛି ନୂଆ ଗାଁ ରେ ନୟାଗଡ ରେ।
ନୟାଗଡ ରେ।
ହୁଁ
ଏବେ ବଡମ୍ବା ଡିସାନ୍ସ ରେ ପଡୁଛି ବୋଧେ ନା ହଁ ବଡମ୍ବା ରେ ଅଛ।
ମାଉସୀ ଘର ନୂଆ ଗାଁ ବା ସେଇଠି ରହିଛି ଖାଲି ଏକ୍ଜାମ ଦବା ଯାଉଛି ଆଉ। ହୁଁ ଆଉ କୁଆଡେ ବୁଲା ହେଇଛି ଆଜି?
ସବୁଆଡେ।
ହୁଁ। ବଡ ଗାଁ ଶାରାଳା ଦେ
ହୁଁ।
ଫତେଗଡ ଫତେଗଡ ତ ଆମ ପଟେ ପଳଉଛି ଆଉ। ନୟାଗଡ଼ରେ ସିନା ଯାଉଛି ଆମର ପାଖ। ଆମ ଘରଠୁ ତିରିଶ ପଇଁତିରିଶ କିଲୋମିଟର।
ତିରିଶ ପଁଇତିରିଶ ହଁ ଆମ ଏଇଠୁ।
ହୁଁ।
ତମର ବଡ଼ମ୍ବା ଟା।
ଆମଠୁ ଆମ ଘରଠୁ ପଇଁତିରିଶ।ତମ ଘରଠୁ ପଞ୍ଚାବନ ଆଉ।
ହଁ ଆମ ଘର ଆଡୁ ହଁ। ଏଇପଟେ ଆମେ ଯାଉଛେ ଭାରି ସିଧାମା ବ୍ରିଜ ଆମର ପାଖ ହବ।
ହୁଁ ତମର ସେପଟେ ଯାଉଛ ଆଉ ତ ଏପଟେ ଟିଇରି ଦେଇ ଯାଉଛୁ ଆଉ।
ହଁ ଭଲ ଆସିକି ଯାହେଲେ ବି ଏ। କେତେ କିଲୋମିଟର ଆମର ଏଠୁ ଆମ ଏଠୁ ଚାଳିଶ ପଇଁଚାଳିଶ। ଚାଳିଶ ପଈଚଳିଶି ମିନିଟ ଆସିବନି ସତ ଗଡ଼? ହଁ।
ଆମର ଏଇଠି ତ ପଇଁତିରିଶ ଭଳିଆ ତିରିଶ ପଇଁତିରିଶ ଆଉ।
ହଁ ଆମ ଏ ଚାଳିଶ ପଇଁଚାଳିଶ ହେବ।
କେତେ ଥର ଯାଇଛ ଫତେ ଗଡ଼?
ଫତେ ଗଡ଼ ଯାଇଥାନ୍ତ ଗଲଣି।
ହୁଁ ଖରାରେ ଖରା
ନାଇଁ ଖରା ଦିନେ ଯାଇଥିଲୁ ଯେ ଆସି ଏମତି ପଡ଼ିଥିଲେ ଗଦି ରେ ଘରେ।
ଖରାରେ ଗଲେ କିଛି ଲାଭ ନାହିଁ ଚପଲ ଖୋଲିକି ଭିତରକୁ ଯିବୁ ଖାଲି ଛଟପଟ ହବୁ ତା ପରେ ଠିଆ ହେଇକି। ମାର୍ବଲ ଉପରେ।
ହଁ ଛାଇରେ ଏଇ ଯୋଉ ଛାଇପାଗରେ ଯିବ ଆରାମ ଦେଖିକି ଆସିବ।
ହଁ ଆରାମରେ ବୁଲିବ ପବନ ବାଡ଼ଉଥିବ ଦର୍ଶନ କରିବ ଆସିବ। ଖରାରେ ଗଲେ କିଛି ଲାଭ ନାହିଁ। ପଇସା ଉଠିବନି। ନା ଠାକୁରଙ୍କୁ ଭଲରେ ଦେଖି ପାରିବ ନା ଭଲରେ ବୁଲି ପାରୁିବୁ ନା ଶାନ୍ତିରେ ଠିଆ ହେଇପାରିବୁ କିଛି କରିପାରିବୁନି।
ନା ଆମେ ଯଉଥର ଯାଇଛେ ଠାକୁରଙ୍କୁ ଦେଖିଛି।
ଠାକୁର ଦେଖିକି ହେଇଯିବ ସବୁଥର ଏତେ ବି ଗହଳି ନାହିଁ ନା ।
ହୁଁ। ଆଉ ତମର ନା ଫାର୍ଷ୍ଟ ସେମିଷ୍ଟର
ରେଜଲ୍ଟ ବାହାରିଛି ନା ବାହାରନି ମୁଁ ଆଉ ପଚଚାରିନି।
ଏଇ ବାହାରେ। ବାହାରିଲେ ଅଁ ହବ ଆଉ।
ବାହାରି ପଡିବା କଥା।
କଣ କହିଲ?
ବା ବାହାରି ପଡ଼ିବା କଥା ବାହାରିନି କଣ ପାଇଁ
ଆଁ କେ ଜାଣେ ଚାରି ବର୍ଷ ତମର କରିକି କେ ଜାଣେ ସେ ଯାଣି ପାରୁନି।
ତିନିବର୍ଷ ଆମର।
ମୋର ତିନି ବର୍ଷ
ହୁଁ ସେଇ କଲେଜ ଟାାରେ ତିନି ବର୍ଷ ଅଛି। ସେଇ କଲେଜ ରେ ଏରାତ ତି ଦି ବର୍ଷ ଅଛି ଚାରି ବର୍ଷ ହେଇନି ସେଇଟା।
ଓହୋ।
କଲେଜରେ ଚାରି ବର୍ଷ ହେଇଥିବ। ସେଇ କଲେଜ ରେ ଚାରି ବର୍ଷ ପଡିବ।
ଉଁ ଆମ ଏଇ କଲେଜ୍ ଆଡେ କେଇଆଣି। ଚାରି ବର୍ଷ ବରସନ ଦେବେ।
ସେଇଟା କଣ ଗୋଟେ ଅଛି ବେ ଦେଖ ବିଟେକ ଯଦି କରିବ ଏକାଥିରେ ତାହେଲେ ଚାରି ବର୍ଷ କରିବ ଯଦ ଖାଲି ପ୍ଲସ୍ ଥ୍ରି କରିବେ ତାହାଲେ ତିନି ବର୍ଷ ରହିବ।
ଆଉ ଗୋଟେ ଗୋଟେ ଜାଗାରେ ରାତିରେ ରାତିରେ ରାତିରେ କଣ ଗଟେ ଦେଖିକି ଖାଇବ ଭାତ କ ଭାତ ଆଉ କଣ ବଜା ବାଜି କରିବି ଆଉ। ଖାଇଦେବେ ଆଉ।
ଆଚ୍ଛା।
ତମର?
ରାତିରେ କଣ? ସବୁ ବିକିକି ଖାଇଲ ଆଉ। ସୂକ୍ଷ୍ମ ଖାଦ୍ୟ ଆଉ।
ହଁ। ତମ ଆଡେ କେତେ ଜଣ ଅଛନ୍ତି କି।
ମୁଁ ଏଠି ଅଛି ନାନୀ ଘଟି ଏଠି ତାର ଭାଇ ଯୋଉ ମୋ ଭାଇ। ଭାଉଜ ତାର ପୁଅ ଗୋଟେ ଝିଅ ଗୋ ଟେ ଆଉ ତା ଭାଇର ଶାଶୁ ଚୁଆକ୍ଷୀ। ଆମ ବୋଉର ମୋର ମତ ତ ଆଉ। ଏ ପଅର ଦିନ ଦେଖିବାର ଅଛି ତ ର ଦେଖେଇଲା ପରେ ପଳେଇବି ଗାଁକୁ।
ହଁ।
ଆଉ ସବୁ ତମ ଫାମିଲ ର ଦେହ ଭଲ ଅଛି।
କଣ କହିଲ।
ଆମ ଇଆଡ଼େ କଣ ଘଡ ଘଡି ମାରିଲାନି।
ଆମ ଇଆଡେ ତ ସକାଳୁ ବର୍ଷା ପକେଇଥିଲା।
ଆମ ଇଆଡେ ଏବେ ଘଡଘଡି ମାଇଲା। ଆମ ଆଡେ ବି ଏସି ଘଡ ଘଡି ମାଇଲା।
ପକେଇବ ବଧେ ବର୍ଷା ଫର୍ଷା ଆଉ।
ହୁଁ ପକେଇବ ବଧେ।
ହୁଁ।
ହଁ।
ପାଗଟା ଠିକ ଅଛି।
ଆରେ କୁଆଡ଼େ ଯାଉଚ।
ପାଗଟା ଟିକେ ଆଜି ଦେଇଚି ଏନ୍ତିଆ। ପାଗ।
ହଁ ପାଗ ଟା ଦେଇଚି ବି ଭଲ। କିନ୍ତୁ ଅ ବର୍ଷା ତ ଆମ ଉଠେନି ଯେତେବେଳେ ଘଡଘଡି କିନ୍ତୁ ମାଇଲା
ଘରେ କେତେ ବସିବୁ।
ହଁ ଘରେ କେବେ ତ ଘରେ ବସିବା ଇଚ୍ଛା ହଉନି। ଯଉ ମାନେ ଗଲେ ଟିକେ ସେକର ଆଡେ ଟିକେ ବୁଲିକି ଆସିକି ମାନେ ତାଙ୍କ ସେଆଡ ଟିକେ ବୁଲାବୁଲି କରିକି ଆସିକି ଟିକେ କମତ ଟିକେ ଫ୍ରି ଲାଗୁଛି ଟିକେ। ଗୋଟେ ଆମର ଏଇଟା ଗୋଟେ ବ୍ରିଜ୍ ହେଇ ଏଇଟୁ ବସିିଲା ମାନେ କଣ କହିଲ। ଟିକେ ଟିକେ ଜଷ୍ଟ ପବନ ହଉଛି। ଗୋଳମାଳିଆ ଲାଗ ଗୁଚି ତ ଟିକେ ଟିକେ ପବ୍ ବନ ହଉଛି ଭଲ ଲାଗୁଛି।
ମୋ ପା ଚାରିଆଡେ ଚିହ୍ନାବ ବୋଲି ମୁଁ ବଞ୍ଚି ଯାଉଛି। କାଲି ଫୋନ କରିଥିଲି ଗୋଟେ ଭାଇକି ଆଇଲୁ ଗଲୁ ଟିକେ ସନ୍ଧ୍ୟା ବେଳକୁ ବୁଲାବୁଲି। ଚାରଟା ସାରିକି ଆଇିଲୁ। ବୁଲିବାକୁ ଗଲୁ।
ହଁ ମୋବାଇଲରେ ଡାଉନଲୋଡ କରି ଦେଖିବା।
ହୁଁ, ହଉ ଭାଇ ରଖୁଛି।
ହଁ, ହଁ।